ହାଲୋ ମ୍ୟାଡାମ୍ ନମସ୍କାର ଶୁଭ ସଂନ୍ଧ୍ୟା।
କଣ କରୁଚନ୍ତି?
ଏଇ ବସିଚି ଆପଣ?
ମୁଁ ବି ବସିଥିଲି।
ଆଉ ସନ୍ଧ୍ୟାରେ କୁଆଡେ ବୁଲାବୁଲି ଯିବାର ପ୍ରୋଗ୍ରାମ୍ ଅଛି?
ହେଁ-ନାଇଁ ସେମିତି କିଛିଟା ଖୁସି ରହିଚି ତ ଯାଇ ହଉନି କୁଆଡେ। ଯାଇଥିଲେ ବୁଲିବାକୁ କୁଆଡେ?
ନା ମୁଁ ତ ଏବେ ଯାଇନି ମାନେ ଭାବୁଚୁ ଆମେ ସନ୍ଧ୍ୟାରେ ଟିକେ ଯିବୁ। ଆଜି ତ ଥଣ୍ଡା ପାଗ ହେଇଛି ବର୍ଷା ବି ସକାଳୁ ହେଇଥିଲା ଆଉ ଏଇ ଥଣ୍ଡାରେ ବି ଟିକେ ବୁଲିବାକୁ ଭଲ ଲାଗେ ଏବେ ତ ଗୁଳୁଗୁଳି ହଉଥିଲା କିଛି ଦିନ ହବ ମାନେ ବହୁତ ଗୁଳୁଗୁଳି ଲାଗୁଥିଲା ଖରା ବି ହଉଥିଲା କିନ୍ତୁ ଗୁଳୁଗୁଳିର ମାତ୍ରାଟା ଟିକେ ଅଧିକ ହେଇଥିଲା। ତ ବର୍ଷ ତା କାଲି ଠୁ ଯୋଉ ଲାଗି ରହିଥିବାରୁ ବହୁତ ଥଣ୍ଡା ପାଗ ହେଇଚି ତ ସନ୍ଧ୍ୟାରେ ଭାବୁଚୁ ଟିକେ ଆମେ ଏଇ ପାର୍କ ଆଡେ ବୁଲିବାକୁ ଯିବୁ ଆଉ। ଆଉ ଆପଣ ସେଇଠି ବୁଲାବୁଲି ହଁ
ଏଇଠି ତ ବର୍ଷା ତ ପୁରା ମାନେ ଲାଗି ରହିଚି ଜମା ବି ଛାଡୁନି ତ ଘରୁ ହିଁ ବାହାରି ହଉନି। ସେ ଝିପ୍ ଝିପ୍ ଲଗେଇଚି ବର୍ଷା।
ଆଉ ଆପଣ ଏଇ ଅ
ନ ତର
ଆଜ୍ଞା ମାନେ ଏମତି ଅ ଆପଣଙ୍କୁ ବୁଲି ଯିବାକୁ ଭଲ ଲାଗେ ବାହାରକୁ?
ହଁ ଭଲ ଲାଗେ।
ମାନେ ସବୁ ଜାଗାକୁ ବୁଲି ଯିବାକୁ ଭଲ ଲାଗୁଛି। ଆଉ ଆପଣ ଏମିତି ଓଡିଶା। କୋଉ ଜାଗାକୁ ବୁଲିବାକୁ ଯାଇଛନ୍ତି?
ମୁଁ ପୁରୀ, କୋଣାର୍କ ଆଉ ଭଟାରିକା ଆଉ ଆଉ କୋଉଠିକୁ ଯାଉଚି? ଆଉ କେତେଟା ମନ୍ଦିର?
ଭଟରିକା କହିଲେ ଏଇଟା କୋଉ ପଟେ ରୁହେ ଏଇଟା କୋଉ ଜାଗା କେମିତି କଣ?
ଆମ ଗାଁ ପଟେ ଅଛି ସେଇଟା ନରସିଂହପୁର ବଡମ୍ବା। ସେପଟେ ଅଛି ଭଟାରିକା। ଆଉ ସେଇଟା ଗୋଟେ ଠାକୁରାଣ ଠାକୁରାଣୀଙ୍କ ମନ୍ଦିର। ଠାକୁରାଣୀ।
ଆଜ୍ଞା କୋଉ ଠାକୁରାଣୀ ସେଇଠି ପୂଜା ପାଆନ୍ତି?
ଭଟ୍ଟାରିକା ମା ତାଙ୍କ ନାଁ ହଉଛି ଭଟ୍ଟାରିକା। ହଁ
ଆଜ୍ଞା ମାନେ ସେଇ ସେଇ ଜାଗା ଅନୁସାରେ ମାଙ୍କ ଆଜ୍ଞା ମାନେ ସେଇ ମାଙ୍କ ଅଁ ନା ଅନୁସାରେ ନା ସେଇ ଗାଁ ଅନୁସାରେ? ସେଇ ମନ୍ଦିରର ନାଁଟା ହେଇଛି ନା କେମିତି କଣ?
ସେଇ ଜାଗା ଅନୁସାରେ ତାର ନାଁ ହେଇଛି ଭଟ୍ଟାରିକା ମନ୍ଦିର ହଁ।
ସେଇ ଦେବୀଙ୍କ ନାଁ ଟା ସେଇ ଗାଁକୁ ନେଇକି ବି ହେଇଛି ଆଉ ମାନେ ହୁ ମାନେ ମୁଁ କହୁଛି ଯେ ଦେବୀଙ୍କ ନାଁ କୁ ନେଇକି ସେ ଗାଁ ଟା ହେଇଛି ନୁହଁ କି?
ହଁ ହଁ ଆଉ ସେଇଟା ଟିକେ ଜଙ୍ଗଲ ଭିତରେ ମାନେ ଗଲା ବେଳକୁ ଲାଗି ଯେ ଯେମତି କି ଜଙ୍ଗଲ ଭିତରେ ଯାଉଛେ ସେମ
ଓ ମାନେ ମା ବୋଧେ ପ୍ରତ୍ୟକ୍ଷା ଦେବି ସେଥିପାଇଁ ଆ କୁହନ୍ତି ଯେ ଯେତିକି ମାନେ ପ୍ରତ୍ୟକ୍ଷ ଦେବୀ ହଉ ଦେବତା ହଉ ସେମାନେ
ଅବସ୍ଥିତ ନ ମାନେ ବଲ୍ ଯେ ବର୍ଷା ସେ ନଦୀରେ ତ ନଦୀଟା ପୁରା ମାନେ ମନ୍ଦିରର ପୁରା ଚୂଳ ବୁଡିଯାଏ ଏତେ ଜୋରରେ ପାଣି ଆସେ।
ମାନେ ବନ୍ୟା ହେଇଛି ଗଲେ। ବନ୍ୟା ହେଇଗଲେ ସେ ମନ୍ଦିର ପୁରା ବୁଡିଯାଏ ନାଇଁ କି ଆଜ୍ଞା। ନା ମୁଁ କେବେ ଯାଇନି ଆପଣଙ୍କଠୁ ଶୁଣିକି ତ ବହୁତ ଭଲ ଲାଗୁଛି। କେବେ ଗୋଟେ ହେଲେ ଯିବା।
ଶୁଣିଥିବେ।
ନା ମୁଁ ଶୁଣିବି ନଥିଲି ପ୍ରଥମ ଥର ଆପଣଙ୍କଠୁ ଶୁଣୁଛି। ମାନେ ମୁଁ ବି ଓଡିଶାର ଏତେ ଜାଗା ବୁଲିନି କିନ୍ତୁ କିଛି କିଛି ଜାଗା ବୁଲିଛି ସବୁ ଜିଲ୍ଲାକୁ ବି ସେମିତି ଯାଇନି। ଆଉ ଆଉ ଗୋଟେ ଅଛି ଦେଖି ମାନେ ଏପଟେ ଆମର ପଶ୍ଚିମ ଆଉ ଦକ୍ଷିଣ ଓଡିଶା ଆ ଭିତରେ ହିଁ ଗୋଟେ ଭଲ ଜାଗାରେ ଅଛି। ମାନେ ସେଇଟା ହଁ ଏଇଠି ଆମର ବୌଦ୍ଧ ଜିଲ୍ଲାର ଗୋଟେ ଅଛି ଭଲ ଜାଗାଟେ ଦେଉଳ ଛରି ବୋଲି ଆଉ ଦେଉଳ ଯରୀ ହଁ ଶୁଣିଥିବେ ନା କଣ ସେଠି ଆମର ତପ୍ତ ପାଣି ତପ୍ତ ପାଣି ଟା ବାହାରେ ଶୁଣିଥିବେ ସେଇଟା ଶିବଙ୍କ ମନ୍ଦିର। ସେ ଭିତରୁ ଗରମ ପାଣିଟା ବାହାରେ ବହୁତ ଲ କୁ ଆସନ୍ତି ବହୁତ ଦୂର ଦୂରାନ୍ତରୁ ଆସନ୍ତି ଦେଖିବାକୁ। ଆଉ ସେଇଟା
ପାଣି ଅଛି ଦେଖିଛନ୍ତି ଆପଣ ଗଞ୍ଜାମ ପଟେ।
ଆଜ୍ଞା ଆଜ୍ଞା ଶୁଣିଛି ମୁଁ ଦେଖିନି।
ସେଇଠି ବି ପାଣି ପୁରା ଫୁଟୁଥାଏ ଶିବଙ୍କ ମନ୍ଦିର ତା ସେଠ ହୁଁ।
ଏଇଠ ବି ସେମିତି ବାହାରେ ଗୋଟେ କ୍ଷୀର ବି ଏମିତି ଫୁଟି ଫୁଟିକି ବାହାରେ ଭିତରେ କୁହନ୍ତି। ପାଣି ବି ଆଉ ମାନେ ବହୁତ ଭୂଷାରା କୁଣ୍ଡ ଏମିତି ହେଇଥାଏ।
ଆଉ ସେଇଠି କୁହନ୍ତି କି ସେଠି ଗାଧେଇଲେ ସବୁ ରୋଗ ଭଲା ଭଲ ହେଇଯାଏ ଯେତିକି ଚର୍ମ ରୋଗ ଥାଏ। କୁହନ୍ତି ଲୋକ କଥା।
ଆଜ୍ଞା ଆଜ୍ଞା। ଏଇଠିକି ସମସ୍ତେ ଦେଖିବାକୁ ଯାଆନ୍ତି କେହି ତ ଗାଧାନ୍ତିନି ମାନେ କୁହନ୍ତି ସେଠି ମୁଁ ତ ଦେଖିଥିଲି ଯାହା ଯାଇଥିଲି କିଛି କିଛି ଜାଗା ଏମିତି ଯାଇଛି ଭଲ ଲାଗେ। ସେଇ ଜାଗାକୁ ଆପଣ କେବେ ଯାଇଛନ୍ତି ସେ ଦେଉ ଝରେ?
ଦେଉଲଝରେ ମୁଁ ଯାଇନି କିନ୍ତୁ ଶୁଣିଛି। ଆପଣ କେବେ ଏଇପଟେ ଯାଇଛନ୍ତି? ଆମର ଡୁଙ୍ଗି ଶିବ ମନ୍ଦିର ଯାଇଛନ୍ତି?
ଆକୁ କଣ କହିଲେ ମା
ହ ମାନେ ସେଇ ଜାଗାର ନାଁ
ହାଲୋ। ହାଲୋ ମ୍ୟାଡାମ୍।
ହାଲୋ ହଁ ଶୁବା ଯାଉଚି ଆପଣଙ୍କୁ?
ହଁ ଏବେ ଶୁବିଲା। କଣ କହିଲେ?
ଆପଣ ଗୋଟେ ଶିବ ମନ୍ଦିର ପଟେ ଫୁଲବାଣୀ ପଟେ ଡୁଙ୍ଗି ବୋଲି ଜାଣିଥିବେ ଗୋଟେ ଜାଗାର ନାଁ। ଡୁଙ୍ଗୀ କୁହନ୍ତି।
ମୁଁ ଶୁଣିନି। ଭଲ ଜାଗା ଗୁଡାକ ଆପଣ ନାଁ କୋହୁଚନ୍ତି ନୂଆ ନୂଆ ଜାଗା ଗୁଡାକ।
ଆଉ ଏପଟେ ବି ଚକାପାତ ଚକାପାତ ଶୁଣି ଥିବେ।
ଆଜ୍ଞା ଆଜ୍ଞା ଶୁଣିଚି ଶୁଣିଚି।
ସେଇଠି ବି ଗୋଟେ ଶିବ ମନ୍ଦିର ଅଛି। ଗୋଟେ ପ୍ରତେକ୍ଷ ଶିବ ମନ୍ଦିର ବିରୁବାକ୍ଷ ମନ୍ଦିର।
ହଁ ହଁ ସେଇଟା ଭଲ ଲାଗେ ସେଇଟା ମୁଁ ଯାଇଚି ବୋଧେ ହଁ।
ସେଇ ମନ୍ଦିରଟା ନୁହେଁ ଟିକେ ମାନେ ବଙ୍କା ଥାଏ। ଆଉ ସେ ଘା ଆଉ ସେ ଗାଁ ର ଘର ଗୁଡିକ ବି ବଙ୍କା ଥାଏ ଟିକେ।
ଜ୍ଞା ଜ୍ଞା
କଣ ଲୋକ କଥା ତ ଅଛି କିନ୍ତୁ ମୁଁ ଠିକ୍ ରେ ଜାଣିନି ସେଇଟା କିନ୍ତୁ
ନାଇଁ ସେଇଠି କୁହନ୍ତି ବି ଆଉ ଦେଖାଯାଏ ବି ସେମିତି ଯେ
ହୁଁ ଆଉ ସେଇଠୋ କସ ଶ୍ରାବଣ ମାସରେ ଯୋଉ ବୋଲବମ ହୁଏ ନା ବୋହୁତ ମାତ୍ରାରେ ଶ୍ରଦ୍ଧାଳୁ ଯାଆନ୍ତି। ପାଣି ଢାଳିବା ପାଇଁ ଚକାପାଦ ଡୁଙ୍ଗି ଏଇ ଗୁରାକରେ ଯାଆ
ଏବେ ତ ହେଇଗଲାଣି ମାନେ ଏବେ ଦେଖନ୍ତୁ ମାନେ ବୋହୁତ ଆସିଗଲାଣି ସେଇ ମାନେ ଭଗବାନଙ୍କର ଶ୍ରାବଣ ମାସ ପଳେଇ ଆସିଲାଣି ମାନେ କାଉଡିଆ ମାନଙ୍କର ସେଇ ବୋହୁତ ଭିଡ ଲାଗିବ ଯାହା ଯୋଉ ଭଗବାନଙ୍କ ପାଖରେ ଭିଡ ଲାଗି ରହିବ ତ ସେଥିପାଇଁ ମାନେ ଏବେ ବେଶୀ ଅସୁବିଧାର ସମୁଖୀନ ନହବାକୁ ବି ସରକାର ବୋହୁତ କିଛି କରିଦେଲେଣି। ମାନେ ଦେଖନ୍ତୁ ଏବେ ରାସ୍ତା ଗୁଡାକ ବୋହୁତ ମାନେ ଭଲ ହେଇ ଗଲାଣି ଆଗରୁ ଯେମିତି ଉଁ ରାସ୍ତା ଏତେ ଭଲ ନଥିଲା ଏବେ ଭଲ ହେଇଗଲାଣି। ମାନେ ଆସିବାରେ ବୋହୁତ ଅସୁବିଧା ହୋଉଥିଲା କାଉଡିଆ ମାନେ ବି ସେମାନେ ତ ଖାଲି ପାଦରେ ଯିବେ ନା ତ ସେଇ ଜିନିଷ ଟା କାହାକୁ ଏତେ ଅସୁବିଧା ହୋଉନି ଆଉ ରାସ୍ତା ରାସ୍ତାରେ ବି ଏମିତି ଦେଖିବ ଏବେ ଅଧା ଅଧା ବାଟ ରେ ବୋହୁତ ସାରା ଦୋକାନ ହେଇଗଲାଣି। ଯଦି ବି ତାଙ୍କୁ କିଛି ଦରକାର ହୋଉଚି ସେମାନେ କିଛି ଗ୍ରହଣ କରିକି ବି ମାନେ କୁହନ୍ତି ତ ଜଳପାନ ନ କରିକି ଯାଆନ୍ତି ବୋଲି ସେମାନେ ଯୋଉ ଧ କାଉଡିଆ ମାନେ ଯାଆନ୍ତି ଯାହାବି ପାଣି ନେଇକି ତ କିଛି କିଛି ଉଁ ଜିନିଷ ଦୋକାନ ବି ହେଇଗଲାଣି ଯଦି କେତେବେଳେ ବି କାହାର କିଛି ଅସୁବିଧା ବି ହେଲା। ମାନେ କିଛି ଗ୍ରହଣ କରିପାରିବେ। ସବୁ ଜିନିଷ ସୁବିଧା ଦେଇ ଦେଲାଣି ଆଉ।
ଏବେ ତ ବୋହୁତ କିଛି ସୁବିଧା ହେଲାଣି। ଆପଣ ସୋମବାର କରନ୍ତି?
ଆଜ୍ଞା।
ସୋମବାର କରନ୍ତି ସୋମବାର?
ହଁ ମୁଁ ମାନେ ସୋମବାର ମାନେ ଏମିତି ଓପାସ ରୁହେନି ଭଗବାନ ଙ୍କ ପାଖକୁ ଯାଏ ତା ମନ୍ଦିର ଯାଏ। ମୁଁ ଏମିତି ବି ସୋମବାର ଯୋଉ ଦିନ ମନ୍ଦିର ଯାଏ ଆଉ ଭଲ ଲାଗେ ମତେ ସେଠି ମନ୍ଦିରରେ ଶିବଙ୍କ ପାଖରେ ବସିବାକୁ ଆଉ ପାଣି ଢାଳିବାକୁ ବି ଭଲ ଲାଗେ। ଆଉ ଏମିତି ବି ତ କହନ୍ତି ଶ୍ରାବଣ ମାସରେ ଆଉ ଶିବ ତ ହୋଉଚନ୍ତି ସେ ଜଳର ଦେବତା ମାନେ ତାଙ୍କୁ ଯେତିକି ଜଳ କ୍ଷୀର ଢ଼ାଳିବେ, ସେଇଥିରେ ସେ ସନ୍ତୁଷ୍ଟ। ତାଙ୍କୁ ବେଲପତ୍ର ଆଉ
ନୁହଁ କି, ମନ୍ଦିର ଗୁଡ଼ିକରେ କ'ଣ ହୁଏ ନା ଆମେ ନିଜେ ଯିବା, ଆମେ ନିଜେ ହିଁ ପୂଜା କରିକି ଆସିବା। ସେଇଠଟି କୌଣସି ପୂଜାରୀ ନଥାନ୍ତି। ଥାନ୍ତି କିନ୍ତୁ ସେମାନେ ପୂଜା କରିବେନି, ଆମେ ଯଉ ଶ୍ରଦ୍ଧାଳୁ ଯାଆନ୍ତି ସେମାନେ ହିଁ
ହିଁ ପୂଜା କର, ଯାହାବି ହଉ ବହୁତ୍ ଭଲ। ମାନେ ସମସ୍ତଙ୍କ ପାଖରେ ତ ଆଜ୍ଞା। ଆଜ୍ଞା, ତା'ପରେ ବି କହିବାକୁ ଗଲେ ସମ ଙ୍କ ପାଖରେ ଆଜିକା ସମୟରେ ବହୁତ୍ ସମୟର ଅଭାବ୍, ସମସ୍ତେ ବ୍ୟସ୍ତ ବହୁଳ ଜୀବନ ସେଇ ଭଳି ଆଉ।
କିନ୍ତୁ ଓଡିଶାରେ କ'ଣ ହୁଏ ନା, ପୂଜାରୀ ନଥିଲେ ତ କିଛି ହୁଏନି। କିନ୍ତୁ, ଏଇଠି ଅଲଗା
ଲୋକମାନେ ଫେରିକି ମାନେ ପୂଜାରୀ ନାହାନ୍ତି କ'ଣ ପୂଜା କରିବୁ। କହିକି ପଳେଇ ଆସନ୍ତି। କିନ୍ତୁ
ଆଜ୍ଞା।
ଏଇ ସେଇଟା ଭଲ୍ ଲାଗେ ନିଜେ ପୂଜା କରି।
ଆଜ୍ଞା।
ଆଉ
ହଉ ମ୍ୟାଡାମ୍ ଆପଣଙ୍କ ସହ କଥା ହେଇକି, ବହୁତ୍ ଭଲ ଲାଗିଲା।
ମତେ ବି ଭଲ୍‌ ଲାଗିଲା।
ଓକେ ଧନ୍ୟବାଦ୍‌